ତ ହ୍ୟାଲୋ, ହ୍ୟାଲୋ ହଁ କଣ କରୁଥିଲେ? ହଁ କଣ କରୁ ଥିଲେ?
ରୋଶେଇ ମୁଁ କଣ କରୁଛ?
ଏଠି ମୁଁ ବସିଥିଲି ଆଉ।
ହଁ ଆଜି କଣ ଖାଇଛ?
ଆଉ ମୁଁ ଖାଇଥିଲି ଚୁଡା।
ଭତ ପରିଯଜନଲେ
ଆଃ ହଁ
ରଜରେ ବୁଲିି କୁଆଡେ ଯାଇଥିଲ?
ରଜରେ ବୁଲିବାକୁ ଯାଇଥିଲି ତ ରଜ ମହୋତ୍ସବ ହଉଥିଲା ଆମର ବୁଲୁଥିଲୁ ସେଇଠି। ଆପଣଙ୍କର ଟିକେ ଶୁଣା ଯାଉଛି। ଆଜ୍ଞା। ହେଲୋ ହଁ କହୁନାହାନ୍ତି?
ତ ଯୋଉ ରାଜରେ କଡେ ବୁଲିବାକୁ
ଆମେ ତ ରଜ ମହୋତ୍ସବ ହଉଥିଲା ରଜରେ ବୁଲୁଥିଲୁ ସେଇଠି।
ହୁଁ। କ ବ ବଥ ବଠିକ ବାହାରକୁ
ରଜ ମହୋତ୍ସବରେ ଆମର ଦୋଳି ବହୁତ ସାରା ପଡେ ପାଞ୍ଚଶହ ନା ଛଅଶହ ଟା ଦୋଳି ପଡେ ଆଉ ସେଠି ଖାଇବା ପିଇବା ବି ବ୍ୟବସ୍ଥା ହେଇଥାଏ। ଆଉ ତମର ନାଚ ପ୍ରୋଗ୍ରାମ ହୁଏ ଆଉ ନାଚ କୁଚି ଖେଳ ତାସ ଖେଳ ଏଇଗୁଡା ସବୁ ପ୍ରୋଗ୍ରାମ ହୁଏ। ତାରେ ବହୁତ ସାରା ବହୁତ ସାରା ଖେଳ ହୁଏ। ହଁ କବାଡି ସବୁ ପ୍ରକାର ଖେଳ ହୁଏ।
ସେ
ରଜ କୁଇନ ବି ହୁଅନ୍ତି ବାଛା ହୁଅନ୍ତି। ଆମର ଏମିତି ଚାରି ଦିନ ରଜ ହୁଏ।
ରଜ ପିଠା କଣ କଣ
ହଁ ପିଠାର ବି କମ୍ପି ହୁଏ ପିଠା ଯ ଯାହା ଯହା ଘରୁ ନେଇକି ଆସନ୍ତି। ଆଉ ଚାଖିବାକୁ ଦିଅନ୍ତି ଯାହାର ଭଲ ହେଇଥାଏ ତାକୁ ପ୍ରାଇଜ ଦିଆ ହୁଏ।
ଆଉ ରୋଷେଇ ନା ନାଇଁ ଖାଲି ପିଠା ଏଇଟା
ହଁ ପିଠା ବିଠା ହୁଏ ସେତିି
ଆମର ରଜରେ ଆମ ବୁଲୁ ନୂଆ ପିଣ୍ଡ ମେହେନ୍ଦୀ କମ୍ପିସ
ହଁ ମରବେଟ ହୁଏ ମ ସେ ସବୁ ହଁ ଖରା ବନିବ
ହଁ ଆପିଲ କ ପ ସେଟ
ସବୁ ଜିନିଷ ହଏଠ ଆଉ ଦେହ ପାଇଁ ଭଲ ଅଛି?
ହଁ ରଜ ଟା ଟିକେ ବୁଲାବୁଲି କରିକି ଥଣ୍ଡା ହେଇଯାଇଛି ଦେ ଆଉ ର କଣ ହ୍ୟାଲୋ। ମୁଁ ତମ ପିଠା କଣ ଶିଖିଛ
ପିଠା ମୁଁ କେବଳ ଚକୁଳି ଜାଣିଛି ଆଉ ଯଉଁ ସିଝା ବେଟା ସେଟ ସେ ଛଣା ପିଠା ଦେଇ ସୁଜିର
ଶବର ଗୋଟେ ଯାଉ ଅଛି ମାନେ ପୁରଅ ଦେଇକି ନଡିଆ ପୂଅ ହୁଏ ନା
ହଁ ହଁ।
ନଡ଼ିଆ ପୁର ପିଠା ଆଉ ଗୋଟେ କି ମସଲା ଦେଇକି ଆମେ କରିପାରିବା ଯେମତି ଆଉ
ହଁ
ସୁଜିରେ ନଡିଆ ପୁରରେ ଦେଇକି ଆମ କରୁଛୁ ମିଠା ଟା ମିଠା ଲା ଥିଲା ଯୋଉମାନେ ମିଠା ଖାଇବାନି ତାଙ୍କ ପାଇଁ ସଲଟି ବି କରିପାରିବା
ହୁଁ ହୁଁ।
ସେଇଟା ଭେଜିଟେବୁଲ ସବୁ ଦେଇକି ଫ୍ରାଏ କରିକି କରିପାରିବା ଆମେ।
ଆ ହ୍ନା ହୁଁ ନା ନା ମୁଁ ସେମିତ ଟ୍ରାଏ କରନି ମୁଁ ପୁର ଦେଇ କରଛି।
ହୁଁ ଭେଜିଟେବୁଲ ଲାଗିକି ସବୁ କରିକିପାରିବ ନହେଲେ ଆଳୁ ମସଲା ଦେଇକି କରିପାରିବ ନହେଲେ ଆମର ସୋୟାବିନ୍ ଆଚ୍ଛା।
ଆମ ଘରେ ଡାଇବେଟିସ ପେସେଣ୍ଟ ଡାଇବେଟିସ ପେସେଣ୍ଟ ହେଇକି ବି ଡାଇବେଟିସ ପେସେଣ୍ଟ ହେଇକି ବି ଖାଆନ୍ତି।
ହିଁ ହିଁ।
କିଏ ମାନୁଚି ଆଉ? ମରିଲେ ମରିବୁ ପଛେ ଖାଇକି ମରିବୁ। ଲୋକଙ୍କର ଚିନ୍ତା ଧାରା ଏଇଆ ହେଇଗଲାଣି। ପେଟକୁ ଖାଇଦବୁ ମର ମରିଗଲେ ମରିଯିବୁ କାଲି ସକାଳ ଆଉ କାଲି ସକାଳେ କିଏ ଦେଖିଛି?
ତାପରେ ମଣ୍ଡା ପିଠା ହୁଏ।
ଉ ମୁଣ୍ଡା ପିଠା କରିଛନ୍ତି। ବନେଇ ହବ।
ହୁଁ।
ଆମେ ତ ଆମ ସବୁ ଖାଇଏ ଭଲ ଲାଗୁଛି ନା।
ଉଁ ହୁଁ ଆମ ଘରେ ଡାଇବେଟିସ ଲୋକ ବି ଖାଉଛନ୍ତି।
ହୁଁ ହଉ।
ଆମ ଘରେ ଡାଇବେଟିସ ଲୋକ ବି ଖାଉଛନ୍ତି।
ହୁଁ। ମୁଁ କହିଲି ଡାଇବେଟିସ ହବ ନା?
ହୁ ମରିଗଲେ ମରିଯିବୁ କାଲି ସକାଳେ ମରିଯିବୁ ଡାଇବେଟିସ ହେଇଛି ତ ଖାଇଦେଇକି ମରିଯିବୁ। ମେଡ଼ି ସିନ ଖାଇ ଦେବୁ କିନ୍ତୁ ଡାଇବେଟିସ ଡାବେିଟିସ୍ ପାଇଁ ମେଡିସିନ ଖାଇ ଦୁ ତାପରେ ମିଠା ବି ଖାଇଦବୁ।
ଓହ୍ ସବୁ ରୋଗର ସେଥିପାଇଁ ଡାଇବେଟିସ ଟା କଣ୍ଟ୍ରୋଲ କରିବ।
ହୁଁ।
ତା ପାଇଁ କେତେ ନବ। ଆଉ ଖାଇଲେ କଣ ହବ ଆ ମରିବ ତ ସମସ୍ତେ ମରିବା ଦିନେ ନା ଦିନେ।
ହଁ ସେଟା ସେମାନେ ବୁଝିବା ଦରକାର
ସେଟା ହଁ।
ଯୋଉମାନଙ୍କୁ ହେଇଛି ସେମାନେ ବୁଝିବା ଦରକାର।
କେତେ ଜଣ ଲୋକ ବୁଝେଇବା ବି ଦରକାର ନା।
ହୁଁ।
ହ ବୁଝୁନାଁ ତାଙ୍କୁ କଣ ବୁଝେଇବାର ଅଛି। ନାଇଁ ଏଇଟା ଖା ଏଇଟା ଖା ପାଇଁ ସୁସ୍ୱାଦୁ ଖାଦ୍ୟ ବନେଇକି ଦେବା ପାଇଁ। ଓହ ଯୋଉଟା କି ଡାଇବେଟିସ୍ ହବନି।
କହିଲି ହାତରେ ହାତେ ଯେତିକି ହବ ସେତିକି ଚାହା ରେ ଗୋଟେ ଚିନି ଖାଉଛନ୍ତି ସେମାନେ।
ଚିନି ବଦଲରେ ଗୁଡ ଖାଇବେ।
ମନ କଲେ କିଏ ଶୁଣିବ ସେ କଥା ସିନା ମରିବୁ ଖାଇକି ମରିବୁ।
ହୁଏତ ସେ କଷ୍ଟ ପାଇଲା। ଛି
ମେଡିସିନ୍ ବ ଖାଇବୁ ଏଟା ବି ଖାଇକି ମରିବୁ। ଏମିତି ଚିନ୍ତାଧାରା ଲୋକଙ୍କର।
ସେ ଚିନ୍ତା ତାରାକୁ ତ ବଦଳେଇବାକୁ ପଡିବ ନା। ତୋମାନେ ବୁଝୁନାହାନ୍ତି ତାଙ୍କୁ ବି ବୁଝେଇବାକୁ ପଡିବ।
ତାଙ୍କୁ। ତ ଆଉ ବଦଳେଇ ହବନି? ସେମାନଙ୍କୁ ତ କହିଲେ ସେମାନଙ୍କୁ କହିଲେ ତୋ ତୁ ମୋଠୁ ଅଧିକ ଜାଣିଛୁ। ସେୟା କହିବେ। ତାଙ୍କୁ ବୟସ ହେଲାଣି ସେମାନେ କହିବେ ମୋ ଅଧିକ ତୁ ଜାଣିନୁ।
ହୁଁ ହା ହା ହା ହା।
ପିତା ଇଆଡେ ଖାଉଛନ୍ତି କଣ ଯୋଉ ମେଥି କୁଣ୍ଡା ତାକୁ ଖାଉଛନ୍ତି କମିବ ବୋଲି।
ମେଥି ଗୁଣ୍ଡ ଟା ନା ମେ ସେ ଗୁଣ୍ଡା ଟା ବି ଡାଇରେକ୍ଟ ଖାଇଲେ ଭଲ ନୁହଁ। ସେଇଟା ଆମେ ପାଣିରେ ପକେଇ ଦେଇେଇକି ପାଣିଟା ଛାଣିକି ପିଇ ପାରିବା। କିନ୍ତୁ ଡାଇରେକ୍ଟ ପାଇଲେ ସେଟା ବି ଆମର ବଡିରେ ମାନେ ଗୁଣ୍ଡଟା ରହିଯିବ ଜମାଟ ହେଇକି।
ଆ ମେଥି ଗୁ
ଦେଖୁଛନ୍ତି ଡାଇରକ୍ଟ ମେଥି ଗୁନଡ ଖାଇଦମୁ।
ମେଥି ଗୁଣ୍ଡା ରଖିଦବୁ। କାଇଁ ଏତେ ବାହାର କରିବାକୁ ଯିବ କାହିଁ ଏି ଚିନହିବ କାଇଁ ଏତେ ଆଳୁ ଖାଇବ ଡାଇବେଟିସ ଖାଇଁ ହବ ଏତେ ହୁଁ। ଆମ ଘରେ ଆଳୁ ଗୋଟେ ଗୋଟେ ପୁରା ଦି ଫାଳ ଗୋଟିଏ ଆଳୁ ଦି ଫାଳ ହବ ତରକାରୀ ଏମିତି ଆଳୁ ପଡିବ।
ଖାଉ ତା ସାଙ୍ଗରେ ଭେ
ମୋର କେବଳ ପ ଯୋଉ ତାକୁ ତକାରୀ ପତ୍ର ହେଲେ ମୋର ଗୋଟିଏ ଆଳୁ ଦିଟା ଆଳୁ ଅଧିକ
ମୋର ପ୍ରିୟ ଆଳୁ ପୋଡା ଏବେ ତ ଚୁଲି ନାହିଁ ଗ୍ୟାସରେ ପୋଡି ଦଉଛୁ।
ନା ମୋର ଗୋଟେ କିମ୍ବା ଦିଟା ଆଳୁ ଅଧିକ ମୁଁ ଖାଇବିନି ମିଠା ମାନେ ମିଠାରେ ବହନ ଯେତେ ମିଠା ଦେବ ମୁଁ ବିହନ ମାରି ଚାଲିଯିବି।
ହଁ ହଁ
ମିଠା ଖାଇବାରେ ଆମ ଘରେ ମିଠା ଟା ଆସିବ ମାନେ ଆଉ ରାତିରେ ଆମ ଘରେ କାହାକୁ ନିଦ ନାହିଁ।
ମିଠାରେ କୋଉଟା ପ୍ରିୟା ବେସି।
ମୁଁ ସବୁ ମିଠା ଖାଏ କେବଳ ଜିଲାପି ଛାଡିକି ଜିଲାପି ସେଥିରୁ ପୁରା ତେଲ ଯେତିକି ତେଲ ଯେ ସେତିକି ଶିରା ସେତିକି ମୁଁବ ସେ ସେଇଥିପାଇଁ ଭଲ ଲାଗେନି ଜିଲାପିଟା।
ନାଇଁ ଜିଲ ଟା ଗରମ ଗରମ ଖାଇଲେ। ଭଲ ଲ କ ହୁଁ ସବୁଠୁ ଗୋଟେ ତ ପ୍ରିୟ ମିଠା
ହୁଁ ମୋର ହଉଛି। ସବୁଠୁ ପ୍ରିୟ ମିଠର ହଉଛି ରସଗୋଲେ
ଓ
ରସଗୋଲା ଆଉ ଛେନା ଛେନା ପୋଡ ଛେନା ପୋଡ ରସଗୋଲା ଚା
ୋ ରସ ଲଲା ସିନାବ ଖାଇଦେବ ମାନେ ଏକା ବଳେ ଖାଇଦବସ କରିଦେବି
ମୁଁ ବି ଖାଇଦେବି ତାପରେ ଏ ଯୋଉ ୟେଲୋ କଲର ର ଗୋଲାପ ଜାମୁନ ଆ ସେ ୟେଲୋ କଲର ର ବଡ ବଡ ଦଶ ଟଙ୍କ ଯ ଆସିଯୁ
ହଁ ହଁ ପାହାଳ ରସଗଲା ଖାଇଛନ୍ତି ପାହାଳ ଗଲା। ବଲେ ସେଟ ଫେମସ ଆମର ଢେଙ୍କାନାଳ ର କୋଉଠିକା ମିଠା ପ ସମସ୍ତ ଆମ ଟ କାନ
ହୁଁ କଣ?
ଢେଙ୍କାନାଳର ବରାଟା ଯେମିତି ଫେମସ ଗୋବିନ୍ଦପୁର ର ମିଠା ଆଉ କଣ ଢେଙ୍କାନାଳର ମଗଜିଟା ମକାଜ ଲଡୁ ଆମର ଏବେ ଆୱଡ ତ ଥିଲା ନା। ବଗଜଲୋରୁରେ ବେଙ୍କାନ ଟ ନଲେ ର ମଗଜ ଲଟା ବି ମାନେ ଚାମଚ
ହୁଁ ହୁଁ।
ମଗ୍ଜି ତା ବେଶୀ କ ମଗ୍ଜି ଆଉ ତାର ପୁରୁଣା ନାଁ ହେଲା ମଗଜୁଲରୁ
ହୁଁ ହ। ଢେଙ୍କାଳ ହଉଛି ଅ ଏତେ ସାର ଫେମସ ନା।
ତ ବର ଭାଇ
ହଁ ଜାଣିଛି।
ହଁ କିନ୍ତୁ ମିଠାରେ ବି ଗୋଟେ ଫେମସ ହେଲା ଯେ ଆମର ମଜିି
ହ ମୁଁ ଜାଣିଛି ସବୁ କଣ କହିବି ପରେ କହିବି ହେଲା ମେସେଜରେ
ହଁ ହ ହ ହ।
ଏଇଟା
ହଁ
ଆଉ ଜାଣିଥିବେ ତ ଅନେକ ରେ ଯୋଉ ଇଏ ଅଛି କଣ କିଲ ଯୋଉ ନାଁ ଲେଖନ୍ତି ଯୋଉ ଅଫିସ ଗମେଣ୍ଟ ର ନାରିକ ଚେଞ୍ଜ କରନ୍ତି ନା ଲେଖା ଖାନ୍ତି ଯୋଉ
ହୁଁ। ହ୍ୟାଲୋ।
ହ୍ୟାଲୋ।
ହଁ
ସେଇଠି ମୋ ଅପା ଅଛନ୍ତି
କଉଠି
ଯୋଉ ନାଁ ଚେଞ୍ଜ କରନ୍ତିନି ଯୋଉ ଗଭର୍ଣମେଣ୍ଟ ଚାକିରୀ ପାଇଁ
ହଁ ହଁ ହଁ କୋର୍ଟରେ ନା
ନା ନା ନା ସବୁ ଯୋଉ ଚେଞ୍ଜ କରନ୍ତି ନା ବା ନା ସବୁ ଯୋଉ ବଦଳାନ୍ତି ଯୋଉ ଯାଇକି
ସେଇଠି ନା କଉଠି
ଏବେ ଯୋଉ ଜନଗଣନା କରିବାକୁ ଯାଇଥିଲେ ଯୋଉ ଲୋକେ ଗୁଡ଼ା ହଁ ହଁ ସେଇ ମୋର ସେଇଠି ମ ପାଞ୍ଚ ରହୁଛନ୍ତି ସେଠି ଫେବରଟ ହଉଛି ରସଗୋଲା ନା ମୋର ବି ଫେବରଟ ହଉଛି ରସଗୋଲା
ଓ ଫେମସ୍ ମିଠା
ଆଉ ଦହିବରା
ଆଉରି ବଢିଆ କଥା କଥା